କଣ ଆପଣ କରୁଛନ୍ତି ମୋ କଥା ଆପଣଙ୍କୁ ପୁରା ଭଲରେ ଶୁଭୁଛି କି ନାହିଁ?
ଓହୋ ହଁ ଭଲରେ ଶୁଭୁଛି ମୁଁ ଏଇ ତ ଚିଙ୍ଗୁଡି ଖାଇକି ବସିଥିଲି ଆଉ ଭଏସ ଟା ଇକ ହଉଛି ଯେ
ଚିଙ୍ଗୁଡି ଖାଇକି ଘୁଙ୍ଗୁଡ଼ି ମାରୁନାହାନ୍ତି ଘୁଙ୍ଗୁଡ଼ି ମାରନ୍ତୁ। ଆଉ ଜାଣିଛନ୍ତି ଆପଣ ଦେଖିକି ପୁରା ଆସ ଆଶ୍ଚର୍ଯ୍ୟ ହେଇଯିବେ ଆପଣଙ୍କ ଭାଇ ଆଜି ମୋ ପାଇଁ କଣ ସବୁ ଆଣିଛି ପୁରା ଦେଖିକି ଆଶ୍ଚର୍ଯ୍ୟ। ଆପଣ ଯଦି ହବ ଦେଖିବାକୁ ଚାହିଁବେ କି? ଟିକେ ଭିଡ଼ିଓ କଲ୍ କରୁନାହାନ୍ତି। ଦେଖିପାରିବେ ଆପଣ ନିଶ୍ଚିନ୍ତ ଦେଖିପାରିବେ, ଆପଣ ଏ ଏତେ ଜିନିଷ ଅଛି ଯେ ଆପଣ ଦେଖିକି ପୁରା ବାୟା ହେଇଯିବେ। ଭାବୁଛି ସେଇ ସବୁ ଜିନିଷ ଗୁଡାକ ମୁଁ କାଲି ଗେଣ୍ଡୁକୁ ଦେଇଦେଲେ ଭଲ ହୁଅନ୍ତା। ଭାବୁଛି ସେଇଆ କରିବି ନା କଣ କହୁଛନ୍ତି?
ତ ମୁଁ ତାହେଲେ ଏପଟୁ କଲ ଟା କାଟିବି, ମୁଁ ଯାଉଛି ତାହେଲେ।
ନାଇଁ ଦେଖନ୍ତୁ ଆମେ ଆମ ପାଖରେ ଘୋର ସର୍ଟେଜ୍ ଅଛି କଲ୍ ର ଆପଣ ଜମା କଲ୍ ଫଲ୍ କଟାକଟି କରିବା କଥା କୁହନ୍ତୁନି। ଆପଣ ବରଂ ଆଉ ଯାହା କରିବା କଥା କୁହନ୍ତୁ ହେଲେ କଟାକଟି କରିବା କଥା କୁହନ୍ତୁନି। ଆମର ଗୋଟେ ଲାଇନ ଆସିଛି ଆମର ପ୍ରଥମେ ପଣ୍ଡା ଆସିଲା ଠିକ ମାଙ୍କଡ଼ ଆମ ଘରକୁ ଗୋଟେ ଚିଡ଼ିଆଖାନା କରିଦିଅନ୍ତୁ ଆପଣମାନେ ସବୁ ମିଶିକି। ଗୋଟେ ଚିଡ଼ିଆଖାନା ହିଁ କରିଦିଅନ୍ତୁ। ଭଲ ହବ ଆଉ କାମ ସରିବ ଆଉ ଆଉ କାହିଁ ବାକି ରଖିବା ଚିଡିଆଖାନା ହିଁ କରିଦବା। ସବୁ ପ୍ରକାର ହଁ ସବୁ ପ୍ରକାର ପଶୁ ପକ୍ଷୀ ମାନ ରହିବେ ଚିଡ଼ିଆଖାନା ହେଇଯିବ କାମ ସରିଲା। ଭଲ ହେଲା ଆପଣଙ୍କୁ ମୋ କଥା ଶୁଭୁଛି କି ଶୁଭୁନାହି?
ତାହାଲେ ଆମେ ଜୀବନ୍ତ ୱାଉ
ହଁ ଆପଣଙ୍କୁ ବୋଧେ କଥା ୱାଅ ଲାଗୁଛି ସେଥିପାଇଁ ୱାଅ କହୁଛନ୍ତି ୱାଅ ହଁ ଗେଣ୍ଡୁ ଘରେ ଦେଇଦେଲେ ଭଲ ହବ ଗେଣ୍ଡୁ ଘରେ ହିଁ ଦେଇ ଦେଇକି ଆସ। ଭଲ ହବ।
ହଁ ଆମେ ତ ଜୀବନ୍ତ ରପା ଝିଟି ପିଟି ରଖିଛେ ଏଇଟା ଖାଲି ବାକି ରହିଲା ଆଉ।
ଏବେ ଆପଣଙ୍କର ଇକୋ ହଉନାହିଁ ଆଗରୁ ହଉଥିଲା ନା?
ଆଚ୍ଛା ଆଚ୍ଛା ହଉ ସେ ଲାଇନ ଟା ଜଲଦି ନେଇକି ଆସନ୍ତୁ। ମୁଁ ତାକୁ ଆଜି ମୋ ପାଖରେ ରଖିକି ତାର ମୋର ମିଶିକି ଶୋଇବୁ।
ଶୋଇବେ କାହିଁକି ଆପଣ ତା ପାଖ ତା ସହିତ ଜଙ୍ଗଲକୁ ପଳାନ୍ତୁ ସେଇଠି ରହିବେ ଭଲ ହେବ।
ହଁ ମୁଁ ବି ତ ସେଇ କଥା ଭାବୁଛି ତାର ମୋର ଜଙ୍ଗଲ କୁ ପଳେଇବୁ। ମୁଁ ତା ପିଠିରେ ବସିକି ବୁଲିବି ସିଏ ମୋ ପିଠିରେ ବସିକି ବୁଲିବ। ଆମେ ଏମିତି ମଜ ମସ୍ତି କରିକି ରହିବୁ ଆଉ କଣ?
ଆପଣଙ୍କ ଭଳିଆ
ମତେ ଆପଣଙ୍କ ଭୟସ କିଛି ଶୁଭା ଯାଉନାହିଁ।
ହ୍ୟାଲୋ।
ଆପଣ କଣ କୁହନ୍ତୁ? ମୁଁ ଶୁଣୁଛି।
ହଁ ହଁ ମୁଁ କହୁଥିଲି କି? ସେ ଲାୟନ ଟା ତ ବହୁତ ହି କ୍ୟୁଉଟ୍ ହେଇଛି।
ଆଚ୍ଛା ଯେମିତି କି ମୁଁ କ୍ୟଉଟ ସେମିତି ଲାୟନ ବି କ୍ୟଉଟ୍ ହେଇଛି ଏଇଆ କହିବାକୁ ଚାହୁଁଛନ୍ତି ଆପଣ?
ଆପଣ ତ ବିଲେଇ ଆପଣ କେମିତି କ୍ୟୁଉଟ୍ ହେବେ? ଲାୟନ ତ ଆପଣଙ୍କଠୁ ଶହେ ଗୁଣରେ ଭଲ। ତ ଆପଣ ତାକୁ ନିଜ ସହିତ କମ୍ପାୟାର କରନ୍ତୁ ନାହିଁ।
ଦେଖନ୍ତୁ ସିଂହ ଆଉ ବିଲେଇ ଗୋଟିଏ ପ୍ରଜାତିର। ସିଂହ ଆଉ ବିଲେଇ ଦେଖିବାକୁ ବି ସେମ ସେମ୍। ଖାଲି ସିଏ ବାପା ହବ ମାନେ ପୁଲିଙ୍ଗ ଆଉ ଇଏ ବୋଧେ ଝିଅ ହବ ମାନେ ସ୍ତ୍ରୀ ଲିଙ୍ଗରେ ଯିବ। ବୁଝିଲେ ଏତିକି କଥା ଆପଣ ବୁଝି ପାରୁନାହାନ୍ତି?
କାଇଁ ବିଲେଇ ର କଣ ସ୍ତ୍ରୀଲିଙ୍ଗ ନାହିଁ? ଆଁ
ବିଲେଇ ର ଶ୍ରୀଲିଙ୍ଗ ହଉଛି ସିଂହ।
ହଉ ଆଉ ଭଲ କଥା ତାହେଲେ। ହଉ ତାହେଲେ ଆପଣ ଆଜି ଦିନରେ କଣ କଣ କରିଛନ୍ତି ମତେ ଟିକେ ଜଣେଇଲେ?
ମୁଁ ଆପଣଙ୍କୁ କଣ ପାଇଁ ଜଣେଇବି, ମୁଁ ଦିନରେ କଣ କରିଛି। ଆପଣ ଯଦି ଚାହୁଁଛନ୍ତି ଟିକେ ଜଣେଇଲେ, ଆପ ଆପଣ ଆଜି ଦିନରେ ସେ ଯେଉଁ ପାର୍ସଲଟା ନେଇକି ଯାଇଥିଲେ ସେ ବୁଢ଼ୀ ଘରକୁ ଦେଲେ ଦେଲା ପରେ ସବୁ କୁଆଡ଼େ ଯାଇକି କଣ କରିଥିଲେ?
ଆପଣଙ୍କୁ ବହୁତ ଜାଣିବାରେ ଇଚ୍ଛା ନା ଆମେ କୁଆଡେ କଣ ଯାଇକି ବୁଲିଲୁ?
ହଁ ମୋତେ ବହୁତ ଜାଣିବାର ଇଚ୍ଛା ତ ଆପଣ କୁହନ୍ତୁ?
ଆମେ ତାଙ୍କର ସେଇଠି ପାର୍ସଲ ଟା ଦେଇ ଦେଇେକି ଆମେ ପ୍ରଥମେ ଗଲୁ କୋଉପଟୁକୁ କହିଲେ? ଆମର ଯୋଉ ପଛ ପଟ ଗଳି ନାହିଁ ଯୋଉଠି ବେଶୀ କୁକୁର ବୁଲନ୍ତି। ସେଇ ପଟକୁ ଗଲୁ। ତାପରେ ଆମେ
କିଛି ସବୁ ଗଳିରେ କୁକୁର ମେଞ୍ଚେ ବୁଲନ୍ତି।
ଯଉଗଳିରେ ବେଶୀ ମେଞ୍ଚି ମେଞ୍ଚେ କୁକୁର ଭୁକନ୍ତି। ସେଇ ଗଳି କଥା କହୁଛି। ତ ସେଇ ଗଳି ପଟୁ ବୁଲି ବୁଲି ଆମର ଯୋଉ ଝିଦିଦିର ସାଙ୍ଗ ସନ୍ତୋଷୀ ତାଙ୍କ ଘର ସେପଟେ ବୁଲି ବୁଲି ବୁଲି ବୁଲି ସେପଟେ ଆସିଲୁ। ତାପରେ ଆମେ ପୁଣି ବ୍ରହ୍ମେଶ୍ଵର ମେନ ରୋଡ କୁ ଯାଇକି ସେଇପଟେ ବୁଲି ବୁଲି ବୁଲି ବୁଲି ତାପରେ ଯୋଉ ମେଘେଶ୍ଵରରେ ଯୋଉ ଏପଟକୁ ଆସିଲ ବେଳେ ଯୋଉ ରୋଡ ଟା ନୁଁଅ ଆମ ଘର ପଟକୁ ସେଇପଟେ ଆମେ ସେଇଠୁ ବୁଲି ବୁଲି ବୁଲି ବୁଲି ବୁଲି ବୁଲି ତାପରେ ଯୋଉ କଣ୍ଟ୍ରୋଲ ତାକୁ ଯୋଉ ମିନା ବଜାର ପଡିଆ ସେଇପଟ ରୋଡ ଭିତରେ ପଶିକି ଆମେ ଏପଟକୁ ଆମ ଘର ପଟକୁ ଆସିଲୁ।
ଆଚ୍ଛା ମୋତେ ଆପଣ ଗୋଟେ କଥା କୁହନ୍ତୁ କି, ଆପଣ? ହଉଛି ଏତେ ବାଟ ସେ ଛୁଆଟାକୁ ମାନେ ନିଜେ ତ ସାଇକଲ ଚଲେଇ ଆସେନି ଆପଣଙ୍କୁ,। ସେ ଛୁଆଟା ପଛରେ ବସିକି ସେ ଛୁଆଟାକୁ ଗୋଟେ ଏତେ ହଉଛି ବାଟ ଗୋ ଚଲେଇଲେ ସେ ଛୋଟ ଛୁଆଟା ଆପଣଙ୍କ ଭଳିଆ ହାତୀ ମଣିଷଟାକୁ ବସେଇକି ଏତେ ବାଟ ଚାଲିଲା ମାନେ ଆପଣଙ୍କ ଧର୍ମ ସହିଲା ଆପଣ କେମିତି ସେ ଛୁଆ ଟାକୁ କହିକି ସାଇକଲ ଟା ନିଆଇକି ହଉଛି ଚଲେଇକି ଯାଉଥିଲେ ମୁଁ କିଛି ବୁଝିପାରିଲିନି?
ଆରେ ନାଇଁ ଦେଖ ମୁଁ ତାକୁ କହିନି ମ ଚାଲେ ଏତେ ଜାଗା ବୁଲିବା। ସିଏ ହିଁ କହିଲା ଚାଲ ବୁଲିବା ବୁଲିବା ହଁ ମୁଁ ତମକୁ ସାଇକେଲ ରେ ବସେଇକି ନେଇଯିବି। ତ ସିଏ ହିଁ ତାର ହିଁ ବହୁତ ଇଚ୍ଛା ଥିଲା ତ ମୁଁ ଏଇ କଥା ଉପରେ ବିଶ୍ବାସ କରେ କିି ଯେ ଯାହାର ମନ ନାହିଁ ତାହାକୁ ଇଛା ନାହିଁ ତାହାକୁ କେବେ ବାଧ୍ୟ କରିବନି। ଆଉ ଯାହାର ଇଚ୍ଛା ଅଛି ତାକୁ ବାଧ୍ୟ ହିଁ କରିବାକୁ ପଡିବନି। ତ କାହାର ବି ଇଚ୍ଛା ବିରୁଦ୍ଧରେ ଯିବା କଥା ନୁହେଁ।
ଆପଣ କେମିତି ଜାଣିଲେ ତାର ଇଚ୍ଛା ଅଛି ସେ ବାଧ୍ୟବାଧକତାରେ ମଧ୍ୟ ହଉଛି ଏମିତି କରିଥାଇପାରେ? ଆପଣ ଏଇଟା କଣ ବୁଝିପାରୁିନଥିଲେ ଯେହେତୁ ସେ ଛୋଟ ଛୁଆଟେ ନ ଛାଡ଼ ଅବଶ୍ୟ ମୁଁ ଜାଣିଛି ତାର ହିଁ ଇଚ୍ଛାଥିବ ସେ ହିଁ ଅନେଇକୀ ବସିଛି କେମିତି ଖାଲି ବୁଲିବ ପାଠ ସାଠ ପଢ଼ିବନି ଖାଲି ବୁଲିବ ଖାଇବ ନା ନାଚିବ ଗାଇବ ସଜ ହବ ଏଇଆ କରିବ ତା କଥା କଣ ମୁଁ ଜାଣିନାଇଁ‌ ସିଏ ବା ଆମ ଚିଏ ଦିଦି ତାକୁ ମୁଁ ଯେତେବେଳେ ଛୁଟିଆଟେ ହେଇଥିଲା ଗେଣ୍ଡୁ ଭଳିଆ ସେଇତିକି ବେଳୁ ଜାଣିଛି ମୁଁ ଠିକ୍ କହିଲି ନା?
ହଁ। ଆପଣଙ୍କର ତା ସହିତ ଗୋଟେ ଥଣ୍ଡା ପିଇଥିଲେ ଭୋଜିରେ ସେଇ ଫଟୋଟା ଅଛି। ସେତେବେଳେ ଚି ଦିଦି ପୁରା ଚୁଇଁଟେ ହେଇଥିଲେ ହେଡ୍ କ୍ଲିପ୍ଟେ ମାରିଥିଲେ। ଆଉ ଗୋଟେ ପିଙ୍କ୍ ଆଉ ହ୍ୱାଇଟ୍ କଲର ର ଡ୍ରେସ ଟା ପିନ୍ଧିଥିଲେ ସିଏ ସେ ସେତେବେଳେ ବହୁତ ହି ସୁନ୍ଦର ଦେଖାଯାଉଥିଲେ। ଆଉ ଆପଣ ତାଙ୍କ ସହିତ ଟୁଇନିଂ କରିବା ପାଇଁ ଗୋଟେ ପିଙ୍କ୍ କଲର ର ଡ୍ରେଶ୍ ଟା ବି ପିନ୍ଧିଥିଲେ। ମୋ ପାଖରେ ସେଇ ଫଟୋଟା ଅଛି ଆପଣ ଯଦି ଚାହିଁବେ ମୁଁ ଆପଣଙ୍କୁ ଦେଖେଇ ପାରିବି।
ନାହିଁ କିଛି ଦେଖେଇବା ଆବଶ୍ୟକ ନାହିଁ ମୋର ମନେ ପଡ଼ିଲା ଆପଣ କେଉଁ ଦିନର ଫଟୋ କଥା କହୁଥିଲେ। ତାଙ୍କୁ ମୁଁ ଜଣକ ଭୋଜିକୁ ଡାକିକି ନେଇଥିଲି ସେହି ଭୋଜିରେ ମୁଁ ମୋର ପିଙ୍କ୍ କଲର ର ଟପ୍ସଟା ପିନ୍ଧିଥିଲି। ଏ ଯୋଉଟାକୁ ମୁଁ ବହୁତ ଦିନ ହବ ପିନ୍ଧିନି ଆଜିିକାଲି କାଢିକି ପିନ୍ଧିବା କୁ ପଡ଼ିବ କାରଣ ମୁଁ ଭୁଲି ଗଲିଣି ହେଉଛି ସେଇଟା ପିନ୍ଧିବି ଆଉ ସେଇ ଯେଉ ଚିଲି ଦି ସେ ଯେଉ ଫ୍ରକ୍ ଟା ବି ପିନ୍ଧିଥିଲା ଯେଉଁ ଫ୍ରକ୍ ଟା ପିନ୍ଧିକି ସେ ଟିକେ ଥେଇ ଥେଇ ହୁଏ ସେଇ ଫ୍ରକ୍ ଟା ପିନ୍ଧିଥିଲା। ସେଇ ଫ୍ରକ୍ ଟା ପିନ୍ଧିକି ଫଟୋ ଉଠେଇଥିଲୁ ଆମେ ଖଣ୍ଡ ପିଇଲା ସମୟରେ ସେ ଥଣ୍ଡାଟାରେ ଜାଣିଛନ୍ତି କଣ ପଡ଼ିଥିଲା ତାକୁ ମୋକ୍ଟେଲ୍ କୁହନ୍ତି ମୋକ୍ ହୋଟେଲ୍ ମାନେ ବିଭିନ୍ନ ପ୍ରକାର କଲର ପାଣି ମାନେ ଧର ଆ ସ୍ପ୍ରାଇଟ୍ ପକେଇଦେବେ ସ୍ପ୍ରାଇଟ୍ ରେ ହଉଛି ପକେଇଦେଲେ ସୋଡ଼ା ସୋଢା ପକେଇଦଲେ ତା ଉପରେ ଜଲ୍ଜିିରା ପକେଇଦେଲେ ଆଉ ତା ଉପରେ ସେ କଲର ପାଣି ପକେଇଦେଲେ ମାନେ ନୀଳ ରଙ୍ଗ, ସବୁଜ ରଙ୍ଗ, ନାଲି ରଙ୍ଗ ଆହା ବାଦାମୀ ରଙ୍ଗ, ହଳଦିଆ ରଙ୍ଗ, କମଳା ରଙ୍ଗ ନାଲି ରଙ୍ଗ ଏମିତିଆ ପକେଇଦେଲା ପରେ ସେଇଟା ହେଉଛି ମକ୍ଟେଲ୍ ହେଇଗଲା ଆପଣ ମକ୍ଟେଲ ପିଅନ୍ତି?
ମୁଁ କଣ କହୁଥିଲି କି ଦେଖିଲେ ଆମ ଘରେ ପାଣି ଆସୁଛି କାରଣ ମୁଁ ଠିକ୍ ସେ ଶୁଭା ଯାଉନି ମତେ ତ ଯଦି ପାଣି ଆସୁନଥିବ ଆପଣ ଯାଇକି ଟିକେ ମଟର ଟା ଅନ୍ କରିଦେବେ।
ହଁ ହଁ ମୁଁ ମଟର ଟା ଏବେ ଲଗେଇ ଦଉଛି ମତେ କିଛି ଶୁଭୁନଥିଲା କାହିଁକି ମୁଁ କାନରେ ଦେଇଛି ସେଥିପାଇଁ ମୋତେ କିଛି ଶୁଭୁ ନଥିଲା କାହିଁକି ନା ମୁଁ ହଉଛି ଇଏ କରିକି ମଧ୍ୟ ବସିଥିଲେ ସେଥିପାଇଁ ମୁଁ ଏବେ ଯାଉଛି ଆଉ ମଟରଟା ଲଗେଇ ଦଉଛି ଆପଣ ସେ ଖାଲି ଖଟ ଉପରେ ଶୋଇଥାନ୍ତୁ।
ଆରେ ନାଇଁ ନାଇଁ ମତେ ବି ଠିକ୍ ସେ ଶୁଭୁନଥିଲା ସେଥିପାଇଁ ମୁଁ ଆପଣଙ୍କୁ ପ୍ରଥମେ କହିଲି ଯାଇକି ଦେଖ ଖନ୍ତୁ ପାଣି ଆସୁଛି କି ନାହିଁ ଯଦି ନ ଆସୁଛି ତାହେଲେ ଯାଇକି ମଟର ଲଗେଇଦେବେ।
ମୁଁ କିନ୍ତୁ ପଳେଇକି ଆଗତୁରା ଲଗେଇଦେଲି ସେ ପାଣି ଆସୁଥାଉ କି ନ ଆସୁଥାଉ ଏତେ କିଏ ଚିନ୍ତା କରିବ ମୁଁ ତ ଲଗେଇଦେଲି ମଟର କାମ ସରିଲା ଆଉ। କାହିଁକିନା ଆଜି ତ ପାଣି ମୋତେ ହିଁ ଦର ଦରକାର ହବ ରାତିରେ ବେଶୀ ଆଉ ସତକୁ ସତ ମଧ୍ୟ ପାଣି ଆସୁନାହିଁ ବୁଝିଲେ?
ସେଇ କଥା ତ ମୁଁ କହିଲି ସେଇ ବୋଧେ ମୋ ଭାଇ ସେଥିପାଇଁ ଡାକ ମାରୁଥିଲେ ଆଉ ମୁଁ ତ କାନରେ ଦେଇଛି ମତେ କିଛି ଶୁଭୁନି ଆଉ ମୋ ବାପା ବି ଏଇଠି ଶୋଇକି ଫୋନ୍ରେ ମୁଣ୍ଡ ପୁରେଇ ଦେଇଛନ୍ତି ଯେ ତାଙ୍କୁ ବି କିଛି ଶୁଭୁ ନାହିଁ।
ନାଇଁ ନାଇଁ କଥା ହଉଛି କି ସେ ଯୋଉ ଫ୍ୟାନ୍ ଟା ଦିଆ ହେଇଛି ଏତେ ଜୋର ସେ ବୁଲୁଛି ତ ସେଥିପାଇଁ କାହାକୁ କିଛି ସୁ ବୁନଥିବ ବୁଝିଲେ ନା ଆପଣ ଗୋଟେ ଏମିତି ସମସ୍ତଙ୍କ ଉପରେ ସନ୍ଦେହ କଲେ କଣ ହେବ କି?
ହଁ ବା ତମେ ତ ପୁରା ସଠିକ ମଣିଷ ଠିକ ଠାକ ଜାଣିଥିବ ଆଉ ମୁଁ କହୁଛି ମୋ ଚାରିଟା କଲ୍ ପାଇପାରିବେନି ଆପଣ ଆପଣଙ୍କ ମାତାଶ୍ରୀକୁ ହିଁ କୁହନ୍ତୁ ସେ ଯାଇକି କଥା ହେବେ। ତାଙ୍କ ସହିତ ଆପଣ ତାଙ୍କ ବାପଘର ବିଷୟରେ ହିଁ କଥା ହେବେ। ସେ ତାଙ୍କର ପୁରା ଭଲ ସେ କଥା ହେବେ। ଏବେ ତ ବସିକି ଭଲସେ ଆନନ୍ଦର ସହିତ ପାଣ୍ଡା ଭିଡିଓ ବି ଦେଖୁଥିଲେ।
ନାହିଁ ମୁଁ ଭାବୁଥିଲି କି ଏବେ ପାଇଁ ଆମେ ଏଇସବୁ କଲ ଗୁଡ଼ାକ ରଖିଦେବା ଆମେ କାଲି ସକାଳୁ ଟିକେ କଲ୍ କରିଦବା। ହଉଛି ହେଲେ ଚଳିବ ବୋଲି ମତେ ଏମିତି ଲାଗୁଛି କଣ କହୁଛନ୍ତି ହେଲେ ଚଳିବ କି ଚଳିବନି?
ମତେ ରିସ୍କ ନବାର ନାହିଁ ବାଏ।